ସୁପ୍ରଭାତ ଆଜ୍ଞା।
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର ନମସ୍କାର ସୁୁପ୍ରଭାତ ଆଜ୍ଞା।
ଶୁ ପ୍ରଭାତ। ଆଉ କେମିତି
ହଁ ଆଜ୍ଞା ଆଜ୍ଞା ଭଲ ଅଛି ଆପଣ କେମିତି ଅଛନ୍ତି? ସବୁ ଭଲ ଅଛନ୍ତି?
ହଁ ବହୁତ୍ ବଢ଼ିଆ ଅଛି।
ଓହୋ, ଆଉ ପରିବାର ସହ ସବୁ
ପରିବାର ସମସ୍ତେ ଭଲ ଅଛୁ ଆଜ୍ଞା।
ଓହୋ ପିଲା, ଛୁଆ, ବାପା, ମା, ଭାଇ
ପିଲା, ଛୁଆ ଆଉ
ସ୍ତ୍ରୀ
ସ୍ତ୍ରୀ, ବାପା, ମା, ଭାଇ, ଭଉଣୀ, ସମସ୍ତେ ଭଲ ଅ ହୁଁ।
ଓହୋ, ହେଲେ ତାହେଲେତ ଆପଣ ପରିବାର ନେଇକି ରହୁଥିବେ ଆକା।
ଆଜ୍ଞା ଆଉ ଆପଣଙ୍କ ଘରେ କେମିତି ସବୁ ଅଛନ୍ତି?
ଆଜ୍ଞା ସବୁ ଭଲ ଅଛୁ, ଭଲ ଅଛୁ ଆଜ୍ଞା ଈସ୍ଵରଙ୍କ କୃପାରୁ ଈଶ୍ୱରଙ୍କ ଦୟାରୁ ବହୁତ୍ ଭଲ ଅଛୁ। କିନ୍ତୁ ନୂଆ ପାଗକୁ, ଏଇ ସନ୍ଦୁସନ୍ତି ପାଗକୁ ଟିକେ ମାନ୍ଦା ମାନ୍ଦା ଲାଗୁଚି କିନ୍ତୁ ତଥାପି ଖୁସି ଲାଗୁଚି ଗୋଟେ ପରିବାର ସହ ଏକାଠି ଅଛୁ। ଆଉ ବହୁତ୍ ଖୁସି ମତେ ଲାଗୁଚି।
ଏଇ ସନ୍ତସନ୍ତିଆ ପାଗରେ ଆପଣ ହଁ ରୋଷେଇ ଆମର ଚାଲିଚି।
ଓହୋ ଠିକ୍ ଅଛି ଆଜ୍ଞା ଭଲ
ଆଜି ଆପଣଙ୍କ ଗୃହିଣୀ କଣ ରୋଷେଇ କରିଦଉଛନ୍ତି?
ଆଜ୍ଞା ଏଇ ସନ୍ତସନ୍ତିଆ ପାଗରେ ଏ କିଛି, କିଛି ସନ୍ତୁଳା ବନଉଥିଲେ ଆଜ୍ଞା।
ଆଜ୍ଞା।
ସନ୍ତୁଳା ପୁଣି ଆଉ ଚାଟେ ଗୋଟେ ସକାଳୁ ସକାଳୁ ଗୋଟେ ଗରମ ଚା ମିଳିଲା ତା ସହିତ ବିସ୍କୁଟ। ବୁଡେଇ ବୁଡେଇ ଖାଇବା ଟା କେତେ ମଜା ଯେ। ତା କହିଲେ ନ ସରେ ଆପଣ ବି ଜାଣିଛନ୍ତି, ନିଶ୍ଚୟ ତ ଆପଣଙ୍କ ଗୃହିଣୀ ମୋତେ ଦଉଥିବେ ସବୁୁ ବଳେ ତ। ସକାଳୁ ସକାଳୁ।
ତାହେଲେ ଆପଣ ବହୁତ ଅୟାସୀ ଜୀବନ ଯାପନ କରୁଛନ୍ତି।
ଆଜ୍ଞା ନିହାତି ନିହାତି। ନିହାତି ଆମେ ମଧ୍ୟ
ଆମର ସେଇ ସୌଭାଗ୍ୟ କହିଁ। ଆମ ଧର୍ମ ପତ୍ନୀ ତ ଯାଉଛନ୍ତି ସକାଳୁ ଉଠିକି ଗୁହାଳ ସଫା କରୁଛନ୍ତି ସେ ଘର ସଫା କରୁନ୍ତି ଆହୁରି ପୁଣି କ୍ଷେତକୁ ଯାଉଛନ୍ତି, ଏ ଗୋବର ପକାଇ ଆଉ ପୁଣି ଯାଉଛନ୍ତି, ଜଙ୍ଗଲକୁୁ କାଠ ଆଣିବା ପାଇଁ। ତାପରେ ଆସିକି ପୁଣି ଗାଧା ବାଧା କରିକି ଖ ଯଥା ଶୀଘ୍ର ରଷେଇ ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ବ୍ୟଞ୍ଜନ ରୋଷେଇ କରୁଛନ୍ତି।
ବାହା ବାହା ବାଃ ତାହେଲେ ତ ଆପଣ ପୁରା ଗାଁ ଜାଗାରେ ରହୁଥିବେ ନି ନିହାତି ଭାବରେ।
ଆଜ୍ଞା କିନ୍ତୁ ଜଳ ଆର ଜଳଛାୟାର ଟିକେ ସନ୍ଧାନ ପାଇ ପାରୁନାହିଁ ମୁଁ।
ଓହୋ। ହଁ କାହିଁକି ନା ଆପଣ କହୁଛନ୍ତି ନା କାଠ ଜଙ୍ଗଲକୁ ଯାଇ କାଠ। ଣିବା ଟା ଆଜ୍ଞା। ମୁଁ ଏଇଠି ଏଇ ସହର ଥାଇ କେତେ କଳକାରଖାନା। କେତେ ଯେ ଅବସ୍ଥାରେ ରହିଛି କିନ୍ତୁ ଆପଣ କେତେ ସୁବିଧା ଏତେ ସୁଯୋଗ ସୁନ୍ଦର ଜାଗାରେ ଅଛନ୍ତି ତ। କେତେ ଏତେ ଭଲ ଜାଗା ହେଇଥିବେ।
ଆଜ୍ଞା ସୁନ୍ଦର ଜାଗା, ସୁନ୍ଦର ସ୍ତ୍ରୀ, ସୁନ୍ଦର ପରିବାର, ହେଲେ କାଇଁ ସୁନ୍ଦର ଜୀବନ ଯାପନ ନାହିଁ। ଏ ଏ ଏଇ ଆପଣଙ୍କ ଭଳିଆ ଟିକେ ଅୟାସି ଜୀବନ ଯାପନ କରିବାର ସୋଭା- ଭାଗ୍ୟ ମିଳୁନି ଆଉ।
ନିହାତିଆଜ୍ଞା ନିହାତି ଆପଣ ଆପଣଙ୍କ ସ୍ତ୍ରୀ ଯଦି ପରିଶ୍ରମ କରୁଛନ୍ତି ତା ଆପଣ ତାଠାରୁ ଅଧିକ ପରିଶ୍ରମ କରୁଥିବେ ନିହାତି ନିହାତି। ଏଇ ଜାଗାତ ନିଶ୍ଚୟ ପହଞ୍ଚିବେ ଆଜ୍ଞା। ତ ମୁଁ ପଚାରିବାକୁ ଚାହୁଁଥିଲି ଆଜ୍ଞା ଆପଣଙ୍କ ଯୋଉ ଏରିଆରେ ଅଛନ୍ତି ଆପଣ ଯୋଉ ଜାଗାରେ ଅଛନ୍ତି। ତାହା ତ ବହୁତ ଜଙ୍ଗଲ ପରିବେଶ ଆଉ ବହୁତ ପାହାଡ ପର୍ବତ ଏରିଆ। ହଁ।
ଆଜ୍ଞା ନିଶ୍ଚିତ ଭାବରେ ପାହାଡ ଘେରା ଅଞ୍ଚଳ ବହୁତ
ତାହେଲେ ତ ବହୁତ ପାହାଡ ପର୍ବତ ଝରଣା ଏମିତି ଥିବନା ନିଶ୍ଚିତ ଭାବରେ।
ହଁ ନିଶ୍ଚିତ ଭାବରେ ଆମର ଝରଣାର ଜମା କମି ନାହିଁ। ଆମେ ପ୍ରତ୍ୟେକ ଦିନ ଝରଣାକୁ ଗାଧେଇ ଯାଉ।
ବାଃ ତାହେଲେ ତ ଆପଣ ସ୍ବର୍ଗର ସୁଖ ଆପଣ ଉପଭୋଗ କରୁଛନ୍ତି ଆଜ୍ଞା। ଆମର ଏଠି ଖାଲି ବେଳାଭୂମି ଛଡା ଆଉ କିଛି ହିଁ ନାହିଁ ଏମିତି ଆଉ ଝରଣା ଆପଣଙ୍କ ଭଳି ଆପଣ ନିଜ ଇଚ୍ଛାରେ ଗାଧେଇ ଯାଉଛନ୍ତି ନିଜ ଇଚ୍ଛାରେ ବା ଆପଣଙ୍କ ପରିବାର ବୁ ବୁଲିବାକୁ ଯାଉଛନ୍ତି ଆପଣଙ୍କ ନିଜ ଇଚ୍ଛାରେ ଛୁଟି କାଢିକି ମଧ୍ୟ ଆପଣ ସକାଳେ ସନ୍ଧ୍ୟାରେ ବୁଲିବା ପାଇଁ ଯାଉଛନ୍ତି କିନ୍ତୁ ଆମର ସେତିକି ସୌଭାଗ୍ୟ ହିନାହିଁ ଆଜ୍ଞା। ଆପଣ ଚତୁର୍ଃପାଶ୍ବରେ ସକାଳେ ସନ୍ଧ୍ୟାରେ ପାହାଡ ପର୍ବତ ଦେଖିକି ରହୁଛନ୍ତି। ସୁନ୍ଦର ଆଉ ସଫା ବାୟୁକୁ ଆପଣ ଗ୍ରହଣ କରୁଛନ୍ତି। କେତେ ବଢିଆ ଜାଗାରେ ଅଛନ୍ତି ଆପଣ ଗୋଟେ ସ୍ବର୍ଗରେ ରହିଲା ଭଳି ରହୁଛନ୍ତି ଆଜ୍ଞା।
ଆଜ୍ଞା ଆପଣଙ୍କର ବେଳାଭୂମି ମାନେ ଆପଣ କଣ ସମୁଦ୍ର କୂଳରେ ରହୁ ଛନ୍ତି କି
ନିହାତି ଆଜ୍ଞା ସହରରେ ରହିଲେ ତ ଏପରି ଅବସ୍ଥା ହବ। ଆଉ କୁଆଡେ ଯିବୁ ଯେ ଆପଣଙ୍କ ଭଳି ଆପଣ ଯଦି ଭଲ ପ୍ର ପର୍ଯ୍ୟଟକ ସ୍ଥଳୀ ଆପଣ କହିଲେ ଆମେ ନିଶ୍ଚିତ ଆପଣଙ୍କ ଗାଁ କୁ ଆପଣଙ୍କ ଏରିଆକୁ ଆପଣଙ୍କ ଆଁ ସୁନ୍ଦର ପର୍ଯ୍ୟଟକ ସ୍ଥଳୀ ଆ ଆମେ ବୁଲିବାକୁ ନିଶ୍ଚୟ ଯାଇଥାନ୍ତୁ।
ଆଜ୍ଞା ଆପଣ ମୁଁ ଭାବୁ ଥିଲି ଆପଣଙ୍କର ବେଳାଭୂମି ମାନେ ଆପଣ ପାରାଦୀପରେ ଅଛନ୍ତି କି?
ନିହାତି ଆଜ୍ଞା ସେ ପାଖାପାଖି ହିଁ ଅଛି। କିନ୍ତୁ ପାରାଦୀପ ହଉଛି ମୋ ଏଇଠୁ ଗୋଟେ ପାଞ୍ଚ କିଲୋମିଟର ଦୂରରେ ଅଛି। ତ
ଆଚ୍ଛା ତାହେଲେ ତ ଆପଣ ବିଭିନ୍ନ ପ୍ରକାର ସାମୁଦ୍ରିକ ଖାଦ୍ୟ ଖାଉଥିବେ।
ନିହାତି ଆଜ୍ଞା ଏଇଟା ତ ଆଉ ନ କହିଲେ ସ ଆମେ ଆମର ସେଇଟା ସବୁବେଳେ ମାନେ ନିତି ଦିନର ଖା ଖା ମାନେ ଖାଇ ଖାଦ୍ୟର ଅଂଶ ହେଇ ହଉଛି ସେଇଟା ସକାଳେ ଦେଖିଲେ ସେଇ ମାଛ
ତାହେଲେ ତ ଆପଣ ଅଧା ସ୍ବର୍ଗରେ ପହଞ୍ଚି ଯାଇଛନ୍ତି।
କାହିଁ ଆଜ୍ଞା ଏଇ ଦୁନିଆରେ ପଶୁ ପକ୍ଷୀ ମାରିବା ଗୋଟେ ପାପ କଇଲା ଭଳିଆ ଆମେ ଆପଣଙ୍କ ଭଳି କନ୍ଦାମୂଳ ପତ୍ର ପନିପରିବା ସବୁଜ ପନିପରିବା ଆପଣ କେତେ ନିଜ ଇଚ୍ଛାରେ ଖାଉଛନ୍ତି କିନ୍ତୁ ଆମେ ଏଠି କିଛି ନ ମିଳିବା ପାଇଁ ବୋଲିକି ଆମେ ନିଜ ଇଚ୍ଛାରେ ସେମିତି ଆପଣଙ୍କ ଭଳି ଖାଇ ପାରୁନୁ ବାଧ୍ୟ ହେଇକି ଖାଇବାକୁ ପଡୁଛି ସେ ଭଳିଆ ଆଜ୍ଞା।
ଆଜ୍ଞା ଆଉ ଯୋଉ ଅ ପାରାଦୀପରେ ତ ବହୁତ ଭଲ ମଢି ସହିତ ଆଉ କଣ ଗୋଟେ ଖାଆନ୍ତି ଆପଣ ଖାଉଛନ୍ତିକି ନାଇଁ।
ହଁ ଆଜ୍ଞା ମୋର ପରିବେଶ ମୁଁ ମୁଁ ମୋ ଏରିଆ ମଧ୍ୟ ଆପଣଙ୍କ ଭଳି କିନ୍ତୁ ମୁଁ ସେଠି ଜବ କରିବା ପାଇଁ ବୋଲିକି ଚାକିରୀ କରିବା ପାଇଁ ବୋଲିକି ଯାଇଛି ସେଥିମ ସେଇ ଜାଗାକୁ ଯାଇକି ମୁଁ ତାଙ୍କର ସେଇ ପରିବେଶନ ଅନୁସାରେ ମ ତେ ନିଜକୁ ବଢିବା ପାଇଁ ଉଁ ମାନେ ଚଳିବାକୁ ପଡୁଛି ଆଜ୍ଞା। ଏଠି ତ ବହୁତ ମୁଢି ମାଂସ ସହିତ ଖାଇବାକୁ ବହୁତ ଉପଭୋଗ କରନ୍ତି ଲୋକମାନେ ତ ତାଙ୍କ ଭଳି ମୁଁ ହେବାକୁ ଚେଷ୍ଟା କରୁଛି ଆଉ। ମୋ ଜୀବନ ଚାଲିଛି ସେଇଭଳି।
ଆପଣଙ୍କ ଜୀବନ ଗୋଟିଏ ସେଉ ଯାହା ହଉଛି ହଉ।
ହଁ ହେଲେ ନିଶ୍ଚିତ ଆପଣ କେବେ ଯାଇଛନ୍ତି ଆଜ୍ଞା ପାରାଦୀପ ଆସିଛନ୍ତି।
ନାଇଁ ମୋ ସାଙ୍ଗ ଗୋଟିଏ ପାରାଦୀପରେ ଅଛି ସେ ଏ ଯୋଉ ସାମୁ ସାମୁ ସାମୁଦ୍ରିକ ବାହିନୀରେ କାମ କରୁଛି।
ଓ ତାହେଲେ ତ କେତେ ଭଲ ଆଉ ତାହେଲେ ତ ଆପଣ। ତ ନିଶ୍ଚିତ ମଧ୍ୟ ବୁଲିବା ପାଇଁ ଆସନ୍ତୁ ଆଉ ମୁଁ ମଧ୍ୟ ଆପଣଙ୍କ ଭେଟ ହେଇପାରିବି। ଆଉ। କେତେ ବଢିଆ, ବଢିଆ ଜାଗା ଯାକ ଅଛ ଅଛି ଆପଣ ନିଶ୍ଚିତ ଭାବରେ ଦେଖିପାରିବେ।
ଆଜ୍ଞା ସେ ଉପକୂଳବର୍ତ୍ତୀ ତଟ। ଥାନାରେ କାମ କରୁଛନ୍ତି ତ ସେ ଉଁ। ଏ ଏଇ ଯୋଉ ଆମର ବା। ବାହ୍ୟ ଶତ୍ରୁ ମାନେ ଜଳରେ ଯୋଉମାନେ ଆକ୍ରମଣ କରୁଛନ୍ତି ସେମାନଙ୍କୁ। ତୋ ଯେମିତି ଆକ। ଆକ୍ରମଣ କରିନପାରନ୍ତି ଆମ ଦେଶକୁ ତାହା ତଦାରଖ କରୁଛନ୍ତି। ଆଉ ଯୋଉ ବାଙ୍ଗାଲା ଦେଶୀ ମାନଙ୍କୁ ଟିକେ। ଧ୍ୟାନରେ ରଖିକି ସେମାନଙ୍କର କାର୍ଯ୍ୟକଳାପକୁ। ହୁଁ ନିୟନ୍ତ୍ରଣ କରୁଛନ୍ତି।
ଓହୋ ତାହେଲେ ତ। ତାହେଲେ ଶୀତରେ ସୈନିକ ଉଁ। ହେଲେ ଆପଣଙ୍କର ସ ମିତ୍ର ତାହେଲେ ସୈନିକରେ ଅଛନ୍ତି ଆଜ୍ଞା।
ଆଜ୍ଞା। ଉପକୂଳବର୍ତ୍ତୀ ତଟ ସେନାରେ କାର୍ଯ୍ୟରତ ଅଛନ୍ତି। ଆଉ ଭଲ, ଭଲ ଡାଇଭି ମାରୁଛନ୍ତି ସେଇଠି ଡଲଫିନ୍ ମାଛ ଦେଖୁଛନ୍ତି। ଆଉ ଧରୁଛନ୍ତି ବି।
ହଁ ଆଜ୍ଞା ନିହାତି ଆପଣ ଯୋଉଟା। କହିଲେ ନା ସଠିକ ଭାବରେ ଏଠି ବହୁତୁ ଡଲଫିନି ଯାକ ଦେଖାଯାଏ ବହୁତୁ ଅନେକ, ଅନେକ ପ୍ରକାର। ଅ ବିଭିନ୍ନ ପ୍ରକାର ଜୀବଜନ୍ତୁ ଦେଖା ଯାଆନ୍ତି ବି ଯେମିତି ପାଣିରେ ଦେଖାଯାଉଥିବା ମଧ୍ୟ ଜୀବଜନ୍ତୁ ଅଛ। ଛନ୍ତି ତ‌। ଆପଣଙ୍କୁ ମୁଁ ଅନୁରୋଧ କରେ ବେଳେବେଳେ ଆପଣଙ୍କ ସମୟ କାଢିକି ବୁଲି ଆସନ୍ତୁ ନିଶ୍ଚିତ ଭାବରେ।
ଆଜ୍ଞା।
ଆପଣ ଥରେ ଦେଖିବେ ନା ଆଉ ଯିବାକୁ ଇଚ୍ଛା କରିବେନି ମାନେ। ଆପଣଙ୍କ ମନ ବହିଳିବନି ଯେ ମୁଁ ଘରକୁ ଯିବି ବୁଲିକି। ଏଠିି ଘର କରି ନିଜେ ରହିବା ପାଇଁ ଇଚ୍ଛା ଲାଗିବ।
ମୋର ଏକ ସୁନ୍ଦର ଅଭ୍ୟାସଟି ଏ ଅଛି। ମତେ ସମୁଦ୍ରକୂଳ ବାଲିରେ। ସେ ବେଳାଭୂିମି ଏ ସେ ଭୂମିରେ। ଏ ବହୁତୁ ଏ କ'ଣ। ଏ ସକାଳ। ଚାଲିବା ଅଭ୍ୟାସ ଭଲ ଲାଗେ ଦୌଡିବା ଅଭ୍ୟାସ। ନା ଏ ଯୋଉ ବାଲିରେ ଦଉଡିବାକୁ ବହୁତ ଭଲ ଲାଗେ। ଏବଂ ମୁଁ ଥରେ ଦୌଡୁଛି। ପୁରୀର ଶ୍ରୀ କ୍ଷେତ୍ରର ଅ ଏ ଯୋ। ସମୁଦ୍ର ବୁ ଅ ବାଲିଭୂମିରେ। ବହୁତ ଦଶ କିଲୋମିଟର ପର୍ଯ୍ୟନ୍ତ ଧାଇଁ। ପୁଣି ଫେରିଆଇଛି ଏ ମୋ ପଟୁ। ସେ ସେଇଟା ଗୋଟେ ମାରାଥନ୍ ଥିଲା ଆଉ ମୋ ପୂର୍ବରୁ। ମୋ ପଛରେ ବହୁତ ଜଣ ଧାଇଁଲେ ଧୀରେ ଧୀରେ ଆ। କିନ୍ତୁ ମୁଁ ବହୁତ ଜୋରରେ ଧାଉଥିଲି। ଆଉ କିଛି ସମୟ ପରେ। ଧୀରେ ଧୀରେ ଜାଣିଲି ମୋର ଗୋଡ ହାତ ବଥା ହେଇଗଲା ତାପରେ ମୋ ପଛରେ ମୋ ପଛରେ କେତେକ ବୃଦ୍ଧ ଲୋକ ବି ଆସୁଥିଲେ। ସେମାନେ ବହୁତ ବିଳମ୍ବରେ ଆରମ୍ଭ କଲେ। ତଥାପି ବି ମୁଁ ଆଗରେ ଧୀରେ ଧୀରେ ଦୌଡି ଆଗରେ ପହଞ୍ଚିଗଲେ। ସେ ଆମର ଶେଷ ମାନେ ପୁନର୍ବାର ଯୋଉଠୁ ଆରମ୍ଭ କରିଥିଲୁ ସେଇ ଜାଗାକୁ କିନ୍ତୁ ମୁଁ ସବୁଠାରୁ ପଛରେ ପହଞ୍ଚିଲି।
ଓହୋ। ତାହେଲେ ତ ଆପଣ ନିଜର ଶରୀରକୁୁ ଧ୍ୟାନ ଦେବା ଲୋକ ତାହେଲେ, ସକାଳେ ସକାଳେ ସକାଳେ ସନ୍ଧ୍ୟାରେ ଆପଣ ବୁଲି ଯାଉଛନ୍ତି ତାହେଲେ ତ। କେତେ ଭଲ
ଆଜ୍ଞା। ଆପଣ ଆସିବେ କି କେବେ? ମାରାଥନ୍ ପାଇଁ?
ଆଜନ କରଦ ନିହାତି ଆଜ୍ଞା। ଆପଣ କେବେ ଆମକୁ ନିମନ୍ତ୍ରଣ କରନ୍ତୁ। ଆମେ ନିଶ୍ଚିତ ଯିବୁ।
ଆଜ୍ଞା। ଆମର ଏଇ ଏହି କାର୍ଯ୍ୟକ୍ରମଟି ନଭେମ୍ବର ମାସରେ ଆରମ୍ଭ ହେବା, ପୂଜାଛି
ଆଉ ଆପଣଙ୍କର କଣ? ଖାଇବା ରେଡି ହେଇଗଲା, ଆ କଣ ପ୍ରସ୍ତୁତ ହେଇଗଲାଣି? ଆଥାକି
ହଁ ଆଜ୍ଞା। ଆମର ଖାଦ୍ୟ ପ୍ରସ୍ତୁତ ହେଇଗଲାଣି। ଆଉ ଅଧଘଣ୍ଟା ପରେ କି ଆଉ ଘଣ୍ଟାଟେ ପରେ ଖାଇବୁ।
ଆଜ୍ଞା। ହେଲେ ଆଉ
ଆପଣଙ୍କର ସରିଲା?
ଆମର ଚାଲିଛି ଆଉ, ମୁଁ ଟିକେ ଗୃହିଣୀକୁ ସାହାଯ୍ୟ ସହଯୋଗ କରୁଛି। ଯେମିତିକି ମୋର ସ୍ନେହ, ତାଙ୍କର ସ୍ନେହ, ଭରପୁର ହେଇ। ଏଇ ଖାଦ୍ୟରେ ପଶିଯିବ ଆଉ, ସମସ୍ତଙ୍କୁ ଭଲ ଲାଗିବ। ଆଉ ସମସ୍ତେ ବା ବା କହିବେ। ଆଉ ଆପଣଙ୍କ ସହଧର୍ମିଣୀ କୁଆଡେ ଗଲେ?
ଯାଇଛନ୍ତି। ତାଙ୍କ ଅନ୍ୟ କାମରେ ଆଜ୍ଞା।
ଅନ୍ୟ କାମରେ? କେଉଁ ପ୍ରକାର କାମ ସେଇଟା?
ସବୁ କାମ ତ କହିହବନି? ଆଉ ଏମିତି କାମ ଅଗା
ଆଚ୍ଛା। ଆଚ୍ଛା। ସବୁ କ ସବୁ ବିଷୟରେ ବି